ଜି ମ୍ୟାମ୍ ନମସ୍କାର ଜୟ ଜାଗନ୍ନାଥ। ଶୁଭ ସକାଳ, ଭେରି ଶୁଭସକାଳ। ଆଉ କଣ? ନା ଖାଇନି ଗାଧେଇକି ଖାଇବି ଆଉ।
ସକାଳୁ ସକାଳୁ ଗାଧେଇ ପଡୁଛନ୍ତି।
ହଁ ମୁଁ ଟିକେ ଗାଧେଇ ପଡେ ଟିକେ କେତଳେ ମାର୍କେଟ ଯିବାର ଥାଏ କି କେତଳେ କୁଆଡେ ଯିବାର ଥାଏ ସେଥି ପାଇଁ ଗାଧୋଇ ପଡେ।
ସକାଳୁ କାମ ଡା ଛିଣ୍ଡେଇ ଦିଅନ୍ତି ଆଉ।
ହଁ ତାପରେ ପୁଣି ତ ସେତର ଖରା ବେଳକୁ ଆଉ ଇଛା ହୁଏନି ଆଉ ଗଧେଇବା ପା। ଇଁ ଆସିବି ଯଦି ଶୋଇପଡିବି। ସେଥି ଆଁଇ ଇଛା ହୁଏନି।
ବୁଲି ବୁଲିକି ଥକା ଲାଗେ ନା କଁ
ହଁ ଭୁ ମୁଁ ଖାଲି ତ ବୁଲୁଛି ଆଉ କଣ କିବି ତା ଛଡା କିଛି ଲାଭ ନାହିଁ।
କାଇଁ କିଛି କରୁନାହାନ୍ତି।
ଏବେ କଣ କରିବି ଏବେ ତ କଲେଜ ଭ ଯାଉନିାଣି ପ୍ଲସ ଥ୍ରୀ ହେଲାଣି କିଛି କଲେଜ ଭ ଯାଉନିଁ। ଆଉ କ୍ଲାସ ହେଲେ ଯିବି। ଆଉ
ହୁଁ ମାର୍କେଟ ଯାଇ କଣ ବୁଲାବୁଲି କରିବା ପାଇଁ ମାର୍କେଟ ଯାଆନ୍ତି।
ହଁ ମାର୍କେଟ ମୁଁ ଖାଲିଟାରେ କିଛି ଦାଦା ଫାଦ ଏ ଦାରମ ମିଶି ଯାଉ ବୁଲି ବୁଲେଇକି ଖାଇ ପି ଆସୁ ଆଉ।
ଆଛା
ବା ଆପଣ ଖାଇ ସାରିଲେଣି?
ହଁ ମୁଁ ଖାଇଥିଲି।
ତ ସ୍ତ୍ରୀ ଲୋକ ସକାଳୁ ଖାଇ ଉଠିବେ ସକାଳୁ ଭୋରୁ ଉଠିବେ ଗାଧେଇବେ ଠାକୁର ପୂଜା କରିବେ। ଖାଇବି ଆଉ।
ହଁ ସ୍ତ୍ରୀ ଲୋକ
ଆଜ୍ଞା
ସକାଳୁ ନାଇଁ କିଛି ନାଇଁ କହ
ଉଠୁଛନ୍ତି ଆପଣ
ବଡି ସକାଳୁ।
ଖାଇନି ବା ସକାଳୁ ମୁଁ କ କହିଲି ଗାଧେଇ ପାାଧେଇ ଖାଇବି।
ଓହୋ ଖାଇନାହାନ୍ତି କାଇହିଁକି କଣ ଖାଇବେ ଏବେ?
ଏ ପଖାଳ ଭାତ।
ପଖାଳ
ଯାହାକି ଫେବରାଇଟ
ପଖାଳ ତ ବେଷ୍ଟ। ଆଉ
ସବୁଠୁ ଭଲ ବେଶ୍ କିଛି
ମୋ ଏଇ ରୁଟି ଥିଲା ରାତି ରୁଟି ଥିଲା ତ ମୁଁ ରୁଟି ଖାଇଦେଇଛି। ନହେଲେ ମୁଁ ସକାଳୁ ଚୁଡ଼ା ଗୁଣ୍ଡ ପିଇଦିଏ।
ଦଉଣ୍ଡ ପିିଦିଅନ୍ତି?
ହଁ ମତେ ଚୁଡା ଗୁଣ ବଢିଆ ଲାଗେ ତା ଦେହରେ ଆମର କଣ କହିଲେ
ଆପଣଙ୍କ କଣ ଛୋଟ ଛୁଆ?
ଛୋଟ ଛୁଆ ନୂହେଁ ମୋତେ ଚୁଡା ଗୁଣ୍ଡ ବେଷ୍ଟ ଲାଗେ ମୁଁ ବିସ୍କୁଟ ଖାଇଲେ ମତେ ଲାଗେ ମୁଁ ଚୋବେମି ତାକୁ ପାଣିରେ ବୁଟେଇ ଖାଇମି ଚୁଡା ଗୁଣ୍ଡ ଗିଲାସ ର ପଶ ଗୋଟେ ଚାମଚରେ ଖାଲି ଗୋଳଦ ଦେମି ତା ଦେହରେ ବୋଉ ସବୁ ପକେଇ ଦେଇ ପକେଇ ଦେଇେଇଛନ୍ତି ନା ତ ମୁଁ ପିଇବି ଖାଲି ଗୋଳେ ଦା ପିଦେବି ମତେ ବଢିଆ ଲାଗେ।
ହୁଁ ହୁଁ
ଆପଣ ଚା ପିଅନ୍ତି?
ହଁ ଚାହା ପିଏ ଚାହା ପିଏ ପିଏନି ଏତେ କିନ୍ତୁ ଖାଏ ଚୁଡା ଯେମିତି ପକେଇ ଖାଆନ୍ତି କି ବିସ୍କୁଟ ପକେଇ ଖାଆନ୍ତି ସେମିତି।
ଆଛା
ଚାହା ପିଇବାକୁ ଏତେ ଭଲ ଲାଗେନି କିନ୍ତୁ ଖାଇବା କଥା ହଁ ମାର୍କେଟ ଫାରକେଟ କି ପିକିନିକି ଫିକିନିକି ଯିବ ସକାଳୁ ସକାଳୁ ଯାଇଥିବ ବସ ରୁ ବସିନାହାନ୍ତି ଆ ସେତେବେଳେ ବିସ୍କୁଟ ଲଗେଇକି ଖାଇବ ଆଉ ଯୋଉ ମଜା
ଆଓ
ସବୁଦିନ
ବେଶୀ ବେଶୀ ବଢିଆ ଲାଗେ ଭୋ ବେଶୀ ସକାଳୁ ସକାଳୁ ବଢିଆ ଲାଗେ ସେଟା ପିଇବା ପାଇଁ ବେଶୀ ତ ଶୀତ ପାଗରେ ଭଲ ଲାଗେ ଆଉ।
ଆମେ ତ ଗାଁ ପିଲା ସେ ଶୀତ ପାଗରେ ଅଧିକାଂଶ ଲୋକ ପିଅନ୍ତି ବି ଚାହା କାରଣ ସେଇ ଟାଇମ ରେ ପିକନିକ୍ ଯାଆନ୍ତି। ପିକ୍ନିକ୍ ଗଲେ ସେଇଟା ଚାହାଟା ପିବାକୁ ଭଲ ଲାଗେ ମଜା ଲାଗେ।
ହଁ
ଆଉ ଆପଣ ଫେବରେଟ୍ ଖାଇବେ କଣ?
ମୋର ସେମିତି ନାଇଁ।
ଯାହାଲେ ବି ଚଳିବ।
ମୁଁ ସବୁ ଖାଇଦେବି।
ଭାତ ସହ ଯଦି ବାଲି ଫାଲି ଯଦି ମିଶଥିବ କି କିଛି ଯଦି ମିଶଥିବ ତାହେଲେ ତ ଆପଣ ଖାଇଦେବେ।
ଯଦି ମୋତେ କିଛି ଆଜ୍ଞା ଦେଇଥିବ କଥାଟାକୁ ଯଦି ମତେ ମରିବାକୁ ଥିବ ତାହେଲେ ମୁଁ ସେଗୁଡ଼ା ଖାଇକି ମରିବି।
ନା ଆପଣ ଙ୍କୁ କିଏ ଖାଲିଟା ରେ କିଏ ମାରିବା।
କିଏ କିଏ କିଛି ବିଷ କିଏ କିଛି ମାନେ ଖରାପ ଜିନିଷ କିଛି ଆଟେଣ୍ଡ କରିକି ମରନ୍ତି ମୁଁ ନହେଲେ ଏଇଥିରେ ମରିଯିବି ଆଉ। ତା ଦେହରେ ଯେତିକ ରୋଗ ବାହାରିବା। କେଣିକି ଜାମ୍ ହେଇଯିବ ନେ ସବୁ ତ ବାହାରିବ ଆଉ।
ବାହାରୁ
ମଲି ଆଉ ବାଲି ଟା କଣ ଖାଇ ହବ ଖାଇ ବାଲିଟା ଗୋଟେ କଣ ଖାଇବା ଜିନିଷ।
ନା ମ ବାଲି ଯଦି ମରିବାର ଥିବ ତାହେଲେ ଏମିତି କଷ୍ଟ ପାଇକି ମରିବା ଅପେକ୍ଷା ଡାଇରେକ୍ଟ ଏଇମିତି ମରିଯିବା ହିଁ ଭଲ।
ଏମିତି
ଯମି ଯମି ଧରିନିଅ ଏ ଯେ ମୁଁ ଶୁଣିବା ପାଇଁ ଇଏ ଆଉ ମରିବା ପାଇଁ ହେ ଯୋଉ କନିଆାରୀ ଫଳ ତା ଯୋଉ କ୍ଷୀର ଟା ସେଇ କ୍ଷୀରଟା ସହିତ ଚିନି ଚିନି ନା ଗୁଡ ମିଶେଇକି ଖାଇଦିଅନ୍ତି ମୁଁ ଯାହା ଶୁଣିଛି।
ସେଇଟା ସେ ବିଷରେ ଯାଏ।
ହଁ ସେଇ ସେଇ ବିଷରେ ସେଇ ହେଟା ଖାଇଦେଲେ କିଛି ମାନେ ଜଣା ପଡିବନି।
ତା ଅପେକ୍ଷା ଘରେ ବି ବିଶ ଅଛି ପିଇଦେଲେ ଚଳିବ।
କୋଉ ବିଷ ଯୋଉ ଇଏ ଧାନର ଯୋଉ ପକାନ୍ତି।
ହଁ ଧାନ ସେ ଯୋଉ ପରି ପରିବା ପତ୍ରରେ ସବୁ ପଡେ।
ଆପଣରେ ଆଡ଼େ କଣ ପ ପନିପରିବା ସବୁ କରାଯାଏ ନା ଧାନ ଫାନ ହୁଏ।
ହଁ ହଁ ଆମ ଆଡ ହୁଏ ସବୁ। ଆମର ବାପା ଲଗେଇଛନ୍ତି ପାଳଙ୍ଗ ଆମ ପାଳରେ ଲଗା ହେଇଛି ଆମର ଜହ୍ନି କାକୁଡି ବାଇଗଣ ଏମିତି ଲଗେଇ ହେଇଛି। ଘରେ ଖାଇବା ପାଇଁ ଲଗା ହେଇଚି। ଘର ଖାଇବା ପାଇଁ ଲଗା ହେଇଛି କିନ୍ତୁ ବହୁତ ବାହାରିଲା ବେଳକୁ ନେଇକି ଅ ଚାରି ପାଞ୍ଚ କେଜି ଯଦି ବାହାରୁଛି ନେଇକି ଦେଇ ଦଉଛନ୍ତି ଛକରେ।
ମୁଁ ଗଲେ ଦେଖିବା ଆପଣ ମୋତେ କମ୍ ରେଟ ରେ ଦେଇଦେବେ ଆଉ।
ହଁ ଆମ ପାଳକୁ ପଳେଇବେ ଆମ ବାପା ସେଠି ତୋଳିଥିବେ ନେଇଯିବେ।
ଆ ଆପଣ ମ ନାତି ଆପଣ ମ ସେ ଆଚ୍ଛା ଆଛା ହଉ ହଉ ଏଥର ଗଲେ ନେଇ ଆସିବା ଆଉ।
ହଁ ଆମ ପାଳ ପାଖରେ ଅଛି ଗୋଟେ ଏ ନାଳଟେ ଅଛି ପାଣି ଇଏଟେ। ସେଥିଲାଗି ପାଳଗଦାରେ ଭଲ ହୁଏ ଚା ଚାଷ କରନ୍ତି, ଆଖୁ ଲଗା ହେେଇଛି। ହଁ ଆଖୁ ଲଗା ହେଇଛି ହଁ ଆମର ଆଖୁ ଚାଷ।
ଜାଣିଛି ହଁ
ହଁ
ଆଖୁଟା ବହୁତ ହଁ ଆଖୁଟା ସେଇପଟେ ବହୁତ
ହଁ ଆମର ତ ସବୁ ପୁରା ଏରିଆ ଟା ଯାକ ଆମର ଆଖୁ ଲଗା ହେଇଛି।
ହୁଁ
ଆମର ବିଲରେ ଆଖୁ ଲଗା ହୋଇଛି। ପାଳରେ ଆଖୁ ଅଳ୍ପ ଲଗା ହୋଇଛି। ପାଳର ଗୋଟେ ବଡ ବିଲଟେ ଅଛି। ସେଥିଲାଗି ସେଟାକୁ ଲଗା ହୋଇଛି। ସେଠି ସମସ୍ତେ ଆଖୁ କରିଦେଲେ ନା ସେ ବିଲ ଟା ପୁରା ନିିବୁଜ ହେଇଗଲା।
ତ ସେଥିଲାଗି ନାନେ ଆଉ ଆମର ଗୋଟେ ପାଳ ଅଛି ତା ପାଖରେ ସେଇଟାରେ ଭଲ ହୁଏ।
ହ୍ୟାଲୋ
ଆଜ୍ଞା
ମୁଁ କହିଲି ଆପଣ ଆପଣଙ୍କ ଆଡେ ଖା ଖାଲି ତାହେଲେ ସାରୁ ମାନେ ଆଖୁ ଟା ବେଶୀ?
ଆମର ଆଖୁ ଟା ବେଶୀ, ଆଖୁ ଧାନ ଟା ଧାନ ଟା ଲଗା ହୁଏ ମାନେ ଆଖୁ ଟା ପ୍ରାୟ ସମସ୍ତଙ୍କର ଆଖୁ ମାନେ ଧର ଆମ ବିଲ ପାଖରେ ଯଦି ପାଞ୍ଚଟା ଲୋକ ବିଲ ଆଖୁକରି ଦେଲେ ଆମ ବିଲ ଟା ମ ଝିରେ ରହିଯିବ ସେ ବାଧ୍ୟ ହେକି ସେଟା ଆଖୁ କରିବା ପାଇଁ ହିଁ ପଡିବ। ଆପଣଙ୍କର କଣ ଫସଲ ହୁଏ?
ଆମର କିଛି ନାହିଁ ଆମର ଖାଲି ଧାନ।
ଖାଲି ଧାନ ହୁଏ।
ପ୍ରତିି ପ୍ରତି ବର୍ଷକୁ ବର୍ଷକୁ ଧାନ ଆମର ଆମର ନାହିଁ।
ହୁଁ ହଁ ସେୟା
ବୁଜି ହଉଚି ଆଜ୍ଞା ଆମର ସଡ଼ ଗଡିଆ ବା ଆମର ପାଣି ଏତେ ନାହିଁ କି ନଈ ଫଈ ନାହିଁ। କାଇଁ ଖାଲିଟାରେ ହଇରାଣ ହେବେ ଲୋକ।
ହୁଁ ହୁଁ।
ଆପଣଙ୍କ ଆପଣଙ୍କର ଖରଚ ରତା।
ହଁ।
ଆମର ଏଆଡେ କିଛି ନାହିଁ ଆମର କିଛି ବୋଲି କିଛି ନାହିଁ। ଆ ନଈ କୂଳିଆ ଆଡେ ଅଛି। ଯୋଉ ଆମର ବ୍ରାହ୍ମଣୀ ଜାଣିଥିବେ ନା ସରି ଯୋଉ କଣ ତି ଏଟା? ବ୍ରାହ୍ମଣୀ ନୁ ଏଇଟା ଆମ ପାଖରେ ଯୋଉଟା ବ୍ରାହ୍ମଣୀ ତ ନୁହଁ କିନ୍ତୁ କହିବାକୁ ଗଲେ ପୁରା ପାଖରେ ଯୋଉଟା ସେଟା କଣ ଗୋଟେ ଓ ଯୋକଡିଆ।
ହଁ ହଁ ହଁ।
ହୁଁ ସେଇଟା ସେଇଟା ତାଙ୍କର ସେପଟେ ତାଙ୍କର ପାଣି ମିଳିଲା ତାଙ୍କର ପନିପରିବା ଧାନ ଫାନ ଯାହା ତାଙ୍କର ଚାଷ କରିବା କଥା କଲେ।
ଜୋକଡିଆର ଯଉ ପୁରୁଣା ପୋଲଟାକୁ ଦେଖିଚନ୍ତି?
ହୁଁ ହୁଁ ସବୁ ମୁଁ ବହୁତ ଥରେ ଯାଇଛି ମୋ ମାମୁଁ ଘର ଜୋକ ଡିଆ ପାଖରେ। ନିଜ ଆମ ନା ମତେ କିନ୍ତୁ ପୁରୁଣା ଯୋଉ ଝୁଲ ଲୁହା ପୋଲଟା ମୋତେ ଡରମାଡେ।
ହଁ ଡର ଲାଗେ ମୁଁ କେବେ ଚଢିନି କିନ୍ତୁ ମୁଁ ଯାଇଛି ସେଇପଟେ ଅ ବଢିଆ ଲାଗେ କିନ୍ତୁ ସେ ଯୋଉ ପାଣିଟା ଯୋଉ ଆସ
ଯେବେ ପଡୁଥିବ ସେ ତଳେ ତ ପୁରା ପଥର ଆଉ।
ହଁ ବଢିଆ ଲାଗିବ ବଢିଆ ଲାଗେ ଦେଖିବା ପାଇଁ।
ବଢିଆ ଲାଗେ କିନ୍ତୁ ମାନେ ସେଇଠୁ ଯେତେବେଳେ ମାନେ ଯଦି ଅ ମାନେ ଝୁଲା ପୋଲରେ ଯଦି ବାଇକ ନେଇକି କେମିତି କେୟାଣି ଲୋକ ଯାଆନ୍ତି। ମୁଁ କହିଲି ଡରିକି ମାନ ଛାତି ଧରିବ କି ପଡିଯିବି କି? ତଳୁକୁ ଅନେଇ ଦେମି ମାନେ ଶଇଲା। କାଳେ ଡରଲାଗିବ। ଏଇ ନୂଆ ପୋଲରେ ଏମିତି କିଛି ନାହିଁ ନୂଆ ହେଇଛି ହେଟା କିଛି ନାହିଁ।
ଆଚ୍ଛା ତାହେଲେ ଚଢିଛନ୍ତି ନା ଖାଲି ଦେଖିଚନ୍ତି ଦୂରରୁ।
ନା ନା ମୁଁ ଚଢିଯିବି ଦେଖିଯିବି ସବୁ ଅଛି।
ଓହୋ ଚଢିଲା ଭିତରେ ଏତେ ଡରିଚନ୍ତି।
ତ ଚଢିଲା ଭିତ ଚାଲିକି ତ ଯାଇନି। ଯେତେବେଳେ ବାଇକ ରେ ଯାଏ ମାନେ ଏପଟକୁ ସେପଟକୁ ଯିବା ପାଇଁ ଯାହା ସେପଟ ସେଇଟା ଅଛି। ସେଇ ବାଇକି ଏଇଟା କଣ ହେଲାନା ବାଇକ୍ ଟା ଯେତେବେଳେ ନେଇଯାନ୍ତି ମତେ ଡରମାଡେ। ଆ ଚାଲିଗଲେ ମୁଁ ଏତେ ପା ହୁଁ ସେପଟକୁତ ଜିମିନେଇଁ ଯିମି ଜଷ୍ଟ ଟିକେ ଜିମି ଦି ଚାରିପାଦ ଯିମି ପଳେଇଆସିମି। କାଇଁ ଖାଲଟା ଏମତି ଡ ତଳୁକୁ ଅନେଇ ମାନେ ସେ ଯୋ ଡରିବ।
ତାସଳେ ସେ ଯୋଉ ଜାଗା ହେଇଛି ଯଦି ପଡ଼ିଲ ସେଠି ମାନେ କାଲି ଯା ବଡି ମିଳିବ ଆଉ କିଛି ବ୍ଲଡ଼ ଫ୍ଲଡ଼ ଚିହ୍ନ ବି ମିଳୁନି।
କିଛି ମିଳିବନେଇଁ। ଆଡେନ ପୁରା ଛେତରା ମାନେ ଆପଣଙ୍କୁ ଚିହ୍ନି ବି ପାରିବେନି ସେ କିଏ? ନାଇଁ ସେମିତି ଜଣେ ସେମିତି ଜଣେ ସୁଇସାଇଟ ବି କରିଥିଲେ।
ହଁ।
ବିଛେଡି ହେଇଥିଲେ କଣ ଯୋଉ
ଏଇଟା ଭଲ ଲାଗେ ଦେଖିବା ପାଇଁ କୁହନ୍ତି ବ୍ରିଟିଶ୍ ସମୟରୁ କୁହନ୍ତି ବୋଲି ବଢ଼ିଆ ଲାଗେ ଦେଖିବା ପାଇଁ।
ହଁ ବ୍ରିଟିଶ୍ ସମୟର ଯେତେବେଳେ ସୁଇସାଇଟ ଟା ହେଲା କେମିତି ନା ଗୋଟେ ଏଁ ତଥାପି ବାଇଶ ଅଠର କି ବାଇଶ ବର୍ଷ କୋଡ଼ିଏ ବାଇଶ ବର୍ଷ ହେବ ଝିଅ ଟେ। ସେ କଣ ହେଲା ନା ଘର ପରୋବଲେମେ ଯାଇକିନା ସେ ଲୁହା ପୋଲରୁ ଡେଇଁଲା। ବନ୍ଧରୁ ଡେଇଁଲା ସେ ତଳେ ଯୋଉ ପଥର ଥିଲା ବାଡ଼େଇ ହେଲା ଇଏ ହେଲା ସେ ଡାଇରେକ୍ଟ ମିଳିଲା ଯାଇକିନା ଗୋଟେ ନା ନା ବଞ୍ଚିବ ଆଉ ଆପଣ ଭାବୁଛନ୍ତି ସେ ବଞ୍ଚିବ ସେ ପଥରେ ବାଡ଼େଇକି। ଆମେ ସେଇଠୁ ଝୁଣ୍ଟିକି ପଇଲା ବେଳକୁ ଖଣ୍ଡିଆ ଖାବରା ହେଇ ଯାଉଛନ୍ତି। ସିଏ ପୁଣି ଏତେ ହାଇଡ଼ର ପାଇଲାଣୀ।
ହଁ।
ତାପରେ ବାଡ଼େଇ ହେଲା ଯେତେବେଳେ ତାପରେ ସେ ଭାସିବା ଯାଇନି ତାକୁ ହେଟେଇବାକୁ ପାଇଲେନି ଲାସ୍‌ଟୁକୁ ଭାସିବା ଯାଇନି ଖରସ ସୋତା ରୁ ପାଇଲେ। ତା ପରଦିନ ତା ପରଦିନ ଏମିତି କିି ପାଇଲି ତାପରେ ଆଉ ସିଏ ଥିବ ନା ଥୋଡ଼ି ନା। ପାଣି ଭିତରେ ସେ ପହଁରା ଶିଖିନି ପହଁରା ନଇଁ ଏପଟ ସେପଟ ହେଇଯାଆନ୍ତା ନି କୁଆଡ଼େ ଗୋଟେ ପଳେଇଥାନ୍ତା ସେ ପହଁରା ଶିଖିନି କି ଚିନ ସେ କଣ କରିବ ଲାଷ୍ଟୁ କୁ ସେଇଠି ହି ଗଲେ। ଅଛି ତ ପାଖ ପାଖ ପିଲା।
କେବେକା କଥା?
ହେଲାଣି ତଥାପି ବର୍ଷେ ପାଖାପାଖି ବର୍ଷେ ଦେଢ ବର୍ଷ।
ଓହୋ କାଇଁ ମୁଁ ଜାଣିନି ଏ କଥା ଏବେ ତ ମୋବାଇଲ୍‌ ଯୁଗ ହେଲାଣି ସବୁ ଜାଣି ହେଇଯିବ।
ହୁଁ ସିଏ ବହୁ ଦୁ ବହୁତ ଦିନ କଥା ଆସିନି ଆଉ।
ହଁ।
ଆସିଥିଲେ ଆପଣ ଶୁଣି ପାରିନଥିବେ କି କଣ ହେଇଥିବ ଆଉ।
ହଁ ବି ଶୁଣିଥିବି ଯଦି ବି ଏମିତି ମନ ନାହିଁ ନ ଥିବ ବ ବି। ହଁ ଆଉ ଆଜି ମାର୍କେଟ୍‌ ଫାର୍କେଟ୍‌ ଆଉ କୁଆଡ଼େ ଯିବାର ଅଛି ନା ନାଇଁ?
ଶୁଣନ୍ତୁ ଶୁଣନ୍ତୁ ମୁଁ ଫାଙ୍କା ହେଇ କି ଆପଣଙ୍କୁ ପରେ ଫୋନ୍‌ କରୁଛି।
କଣ କହିଲେ?
ଫାଙ୍କା ହେଇକି ଆପଣଙ୍କୁ ପରେ ଫୋନ୍ କରିବି।
ଆଜ୍ଞା।